ହାଲୋ।
ହାଲୋ।
ସାର ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର।
ଆଉ ଙ୍କ କରୁଛନ୍ତି?
ମୁଁ ଏବେ ବସଥିଲି ଆଉ।
ଆଉ ଆପଣଙ୍କ ଆଡେ ବର୍ଷା ହଉଚି
ଆଜ୍ଞା।
ଏଇନା ହଉଚି
ହଁ ଏବେ ବି ହଉଚି।
ଜୋରେ ରହୁଚି ନା କଣ?
କଣ କହିଲେ?
କଇଲି ଜୋରେ ବର୍ଷା ହଉତି
ଆଜ୍ଞା।
ହଁ।
ହୁଁ।
ନାଇଁ ହଉଥିଲା ଛାଡିଯାଇଛି।
ଆଉ ଆପଣ ଘର କୋଉଠି?
ଆମର କଟକ।
ଆଛା କଟକର କହୁଛନ୍ତି ଆପଣ
ଆଜ୍ଞା।
ଆଉ ଆପଣ ପରିବାରରେ କିଏ କିଏ ସବୁ ଅଛନ୍ତି?
ଅଛନ୍ତି ବାବା ମାମା ଆଉ ଦିଅର ଅଛନ୍ତି ସ୍ଵାମୀ ଅଛନ୍ତି।
ଓ ଆଛା ଆପଣ ତାହେଲେ ମ୍ୟାରେଜ କରିଦେଇଚନ୍ତି। ସା ଆପଣ ଆପଣ କେବେ ପୁରୀ ଯାଇଛନ୍ତି କହିଲି ମ୍ୟାଡାମ ଆପଣକୁ କଟକରେ କୋଉ କୋଉ ଜାଗା ଭଲ ଲାଗେ ବୁଲିବା ପାଇଁ
କଟକ ରେ ତ ମୋର ଏବେ ନୂଆ ମ୍ୟାରେଜ ହେଇଚି ତ ମୁଁ ସେମିତି କିଛି ଜାଣିନି ଯାଗା ନା। ତ ଅଛି ମହାନଦୀ ଅଛି କଟକରେ ଜାଣିଛି।
ଆଜ୍ଞା ଆଜ୍ଞା ମହାନଦୀ ଅଛି ଆପଣ ଜାଣିଥିବେ ମହାନଦୀରେ ଭଲ ଭଲ ସବୁ ପର୍ଯ୍ୟଟନ ସ୍ଥଳୀ ସେପଟେ ମା ମଙ୍ଗଳାଙ୍କର ଯୋଉ ଚର୍ଚ୍ଚିକାଙ୍କର ଜାଗା ସେଇଟି ଅଛି। ହଁ।
ହ ଥ୍ରୀ
ଆଉ ଆପଣଙ୍କର କୋଉଠା।
ହଁ ହ୍ୟାଲୋ।
ଆପଣଙ୍କର କୋଉଠା।
ଆମର ଭୁବନେଶ୍ଵର। ଆଜ୍ଞା।
କଣ କରୁଛନ୍ତି।
ମୁଁ ଭୁବନେଶ୍ଵରରେ, ଜବ କରୁଛି ଆଉ। ଆଉ ଆପଣ କେବେ ଆସିଛନ୍ତି ଭୁବନେଶ୍ୱର?
ହଁ ଯାଇଛି ବହୁତ ଥର।
ହଉ ଭୁବନେଶ୍ୱର ରେ ଆପଣଙ୍କୁ କୋଉ କୁ ଜାଗା ସବୁ ଭଲ ଲାଗେ।
ଉଁ ଭୁବନେଶ୍ଵରେ ଆମ ସେମତି ଏତି କିଛି ବୁଲାବୁଲି କରିନି ଖାଲି ଅଛି ଆମର ଧଉଳଗିରି ଉଦୟଗିରି।
ଓହୋ ଆଉ ନନ୍ଦନ-ନନ୍ଦନକାନନ ଅଛି ଆପଣ ଜାଣିଥିବେ। ଆଉ ନନ୍ଦନକାନନ ଅଛି ଆପଣ ଜାଣିଥବେ ପ୍ଲ ଲକ୍ଷ୍ମୀସାଗର। ଏପଟେ ଗୋଟେ ବଡ ପୋଖରୀଟା ଅଛି। ସେଠି ବି ଜାଣିଥିବେ।
ଉଁ, ପୋଖରୀ ମୁଁ ଏତେ ନୋଟିସ କରିନି।
ତ ଏପଟେ, ସବୁ ବୁଲିବାକୁ ଭଲ ଭଲ ଜାଗା ଅଛି ।ଆପଣ ମ୍ୟାଡାମ ଆସୁନାହାନ୍ତି। କେତେବେଳେ ବୁଲିବା ପାଇଁ।
ହଉ ଯିବା କେତେବେଳେ ଆଉ ।ପ୍ରାୟତଃ, କାମ ପଡିଲେ, ଯାଉଛୁ ଭୁବନେଶ୍ଵର।
ଆଉ ମ୍ୟାଡାମ, ଆପଣ ପୁରୀରେ କେତେବେଳେ ରଥପାତ୍ର ଯାଇଛନ୍ତି? ଆଉ ରଥଯାତ୍ରା ଆପଣ କେତେବେଳେ ଯିବେ ପୁରୀରେ ବୁଲିବା ପାଇଁ ଦେଖିବେ ଭଲ ଭଲ ପ୍ଲେସ ସେଠି ଅଛି।
ହଁ ଅଛିତ ଅଛି ତ ବହୁତ।
ତ ପୁରୀରେ ଆପଣ ଜାଣିଥେବେ ସାତ ଶଙ୍ଖ ଅଛି। ଆଉ ମାତା ମଠ ଅଛି ସେପଟେ। ପୁରୀରେ ସି ବିଚ ପାଖରେ ଅଛି ଭଲ ଜାଗା ବୁଲିବା ପାଇଁ ।ଆପଣ ସେଇ ଜାଗାରେ
ହଁ ସବୁଆଡେ ତ ବୁଲିଛୁ ବଟ ରଥଯାତ୍ରା ଟାଇମରେ ଯାଇପାରନି।
ଓ ଆଉ ମାରାମ ଆପଣ କୋଉ ଯାଏ ପଢ଼ିଛନ୍ତି।
ପ୍ଲସ ଟୁ କରିଛି।
ଓ ସେଥିପାଇଁ ମ୍ୟାଡ଼ାମ ଆପଣ ଭଲ ଇଂଲିଶ କହୁଛନ୍ତି ଆଉ।
କୋଉଠି ଅନଦ ବେଶୀ କିଛି ଇଂଲିଶ କହିନି।
ହଁ ଯେତେ ଯା ମ୍ୟାଡାମ ଆପଣଙ୍କ ଜଣେ ନଲେଜ ଛୁଆ ମାନେ ଜଣା ପଡୁଛି ଆପଣଙ୍କ କଥାବାର୍ତ୍ତା ରୁ। ଆପଣଙ୍କର ଭଲ ନଲେଜ ଅଛି।
ନାଇଁମ ଆପଣଙ୍କଠୁ କମ ଅଛି।
ତ ଆପଣ ତାହେଲେ ମ୍ୟାଡାମ ଗୋଟେ କାମ କଲେଣିି ଆପଣ ଆଇଏସ୍ ଆଇ ପି ଏସ୍ ରେ ଫର୍ମ ଫର୍ମ ପକେଇଲେଣିି ଭଲ ଜବରେ ରହିଯାଇଥାନ୍ତେ, ଆପଣ ଜାଣିଥିବେ। ଓହୋ ଆପଣ ତାହେଲେ ହାଇଟ କମ୍ ତାହାଲେ ଆପଣଙ୍କର।
ଆଉ କଣ ମୁଁ ପାଞ୍ଚ ଫୁଟ ହେବିନି ଆଉ ମତେ ଆଇ ପି ଏସ ରେ କିଏ ନବ।
ଆଚ୍ଛା ମ୍ୟାଡାମ ଠିକ ଅଛି ଆଉ ଆପଣ ମ୍ୟାଡାମ କେତେବେଳେ ଦେଖିଛନ୍ତି ଯୋଉ ଗାଡି ଏରିକା ଚା ଚାଲୁ ଆଉ ବ୍ୟାଟେରୀ ଗାଡି ।ଏବେ ବାହାରିଗଲାଣି ନୂଆ ନୂଆ ଗ୍ରାପ ଜାଣି ନାହାନ୍ତି।
ଆଜ୍ଞା ଆଜ୍ଞା।
ଯୋଉ ବ୍ୟାଟ୍ରି ଗାଡି ବାହାରିଗଲା, ସେଥିରେ ଆଉ ପେଟ୍ରୋଲ ବି ପକବା ପାଇଁ ପଡୁନି। ସେ ଅଟୋମେଟିକ ଗାଡି ବ୍ୟଟି ଚାର୍ଜ କଲେ ସରଲା, ଏଇଟା ଆପଣଙ୍କୁ କେମିତି କଣ ଲାଗୁଚି ମାନେ ଭଲ ଲାଗୁଛି ନା ଖରାପ ଲାଗୁଚି? ଆଉ ମ୍ୟାଡ଼ାମ୍ ଆପ୍ ଣ ଟିକେ କହିପାରିବେ କି ଆଉ ପେଟ୍ରୋଲ ଗାଡି ଆଉ ବ୍ୟାଟେରୀ ଗାଡି ଭିତରେ ଫରକ କଣ ଅଛି?
ଫରକ ସେମିତି ଇ ଅଛି ଆମର ଯୋଉ ବ୍ୟାଟେରୀ ଏଟା ଆମ ଚାର୍ଜ ହେଲେ ଏତିକି କିଲୋମିଟର ଯାଇପାରିବ।
ଆଜ୍ଞା।
ଆଉ ପେଟ୍ରୋଲ ଗାଡିଟା ଟିକେ ବେଶୀ ବାଟ ଯାଇ ପାରିବ କିନ୍ତୁ ପେଟ୍ରୋଲ ରେଟ୍ କୁ ଚାହିଁଇକି ପେଟ୍ରୋଲ ବେଶୀ ନେଉଚି ବ୍ୟାଟେରୀଟା ଚାର୍ଜ ହେଲା ପରେ ଦିଇ ମିଟର ଯାଇପାରିବ କିନ୍ତୁ ବ୍ୟାଟେରୀ ଟା କହିବାକୁ ଗଲେ ଭଲ।
ଆଜ୍ଞା। ତାମାନେ ଆମର ସରକାର ଯୋଉ ଏଇଭଳିଆ ପଦକ୍ଷେପ ଗୋଟେ ନେଇଛନ୍ତି ତା ଆପଣଙ୍କୁ କେତ ଦୂର୍ଶ୍ୟଟା ଠିକ୍ ଲାଗୁଚି?
ସରକାର ଅ ତ ଅ ଯୋଉ ଏବେର ଯୋଉ ସରକାର ଅଛନ୍ତି ସେ ଠିକ ଠାକ କିଛି କାମ କରୁନାହାନ୍ତି ତ।
ଆଜ୍ଞା ତ ମ୍ୟାମ ଗୋଟେ କାମ କରୁନାହାନ୍ତି ଆପଣ ସରକାର ହେଇଯାଉନାହାନ୍ତି?
ଅଷ୍ଟମ ଶ୍ରେଣୀଙ୍କର ଅ ଅଷ୍ଟ୍ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହିରେ ତ ବହୁତ ପ୍ରକାର ସବୁ ମାନେ ଆଡ଼ୁ ସିଆଡୁ ଗୀତ ହରିବା ରଖିଦି ନ୍ତି ଆଉ
ଆଜ୍ଞା।
ଭଲ ନଉନାହାନ୍ତି ଗ୍ରହଣ ଆଉ
ଆଜ୍ଞା ତ ମ୍ୟାମ୍ ଆପଣ ଏବେ ଆପଣଙ୍କ ଗାଁ ରେ କଣ ମତେ ଲାଗୁଚି ସରପଞ୍ଚ ଅଛନ୍ତି ବୋଧେ।
ସରପଞ୍ଚ ମୋର ଏତେ ଟ୍ୟାଲେଣ୍ଟ୍ ନାହିଁ ସରପଞ୍ଚ ହେବି।
ତ ନାଇଁ ଆପଣ ମାନେ ସରକାରଙ୍କୁ ନେଇକି ଏଭଳିଆ କଥା କହିଲେ ସେଥି ଆଇଁ ମୁଁ ଭାବିଲି କାଳେ ଆପଣ ସରପଞ୍ଚ ହରିକା ଥିବେ ସେଥିପାଇଁ ସରକାରଙ୍କୁ ଆପଣ ଏମିତି କହିଦଉଚନ୍ତି କାହିଁକି ନର୍ମାଲ୍ ଲୋକର ଗୋଟେ ସାହସ ହବନି।
ସମସ୍ତେ ଜାଣିଚନ୍ତି ନବୀନ ପଟ୍ଟନାୟକ ଥିଲା ବେଳେ ବହୁତ କିଛି କରିଛନ୍ତି ଓଡିଶା ବାସୀଙ୍କ ପାଇଁ ଆଉ। ହଁ ତ ଇଏ ଯେ ଏବେ ଆସି ଛନ୍ତି ଯୋଉ ଆମର କଣ ମୋହନ ଚରଣ ମାଝି ଆଉ ସିଏ ସେମିତି କିଛି କରୁନାହାନ୍ତି ସେମତି ତ ହ। ତାଙ୍କର ଯୋଉ ଆସିଚନ୍ତି ଏଇଥରକ ଥରେ ଗୋଟେ
ଲାଷ୍ଟ ଟାଇମ ଲାଷ୍ଟା ମିଳିିବନି ତାଙ୍କ
ଆଉ ମ୍ୟାଡାମ୍ ଆପଣଙ୍କ ଆଡେ ପର୍ବ ପର୍ବାଣୀ କେମିତି କଣ ହୁଏ ସବୁ?
ହଁ ସବୁ ଭଲସେ ପାଳନ କରାଯାଏ।
କୋଉ ପର୍ବ ମାଡମ୍ ଆପଣଙ୍କ ଆଡେ ବେ ଶୀ ଟିକେ ମାନେ ଅଧିକ କରି ଗୁରୁତ୍ୱ ଦିଆଯାଏ?
ଉଁ କୋଉ ପର୍ବ ଆମର ତ ବର୍ଷ କର ମାନେ ବାର ମାସ ତେର ପର୍ବ ଆମର ମୁଖ୍ୟ ହଉଚି ରଥଯାତ୍ରା।
ଆଜ୍ଞା।
ଆଉ ଯୋଉ ଅଛି ଆମର ସବୁ ମାସ ଅନୁସାରେ ଯୋଉ ପର୍ବ ପଡେ ସେଇ ଅନୁସାରେ
ଆଜ୍ଞା।
ଏଇନା ଯେମିତି ଅଛି ଆମର ଏ ଆଁ ଆଷାଢ ମାସ ଆସ ଏ ଯୋଉ ଅଛି ଆମର ଏଇଟା ରଥ ଯାତ୍ରା ଅଛି ନା ଗଲା ଆମର ଯୋଉ ସ୍ନାନ ପୂର୍ଣ୍ଣ ଗଲା ଆଉ ଅଛି ସୁନାବେଶ ଘେରିକା ସବୁ ଅଛି। ତାପରେ ଶ୍ରାବଣ ମାସ ଆସିବ ଶ୍ରାବଣ ମାସରେ ସେମିତି ଅଛି ଶିବଙ୍ଗର ଯୋଉ ପାଣି ହରିଆ ଢାଳା ହୁଏ ସବୁ ଏମିତି ଅଛି ମାନେ ମାସ ଅନୁସାରେ ଆଉ। ଯୋଉ ମାସରେ ଯୋଉ ପର୍ବ ପଡିବ ସେଇ ଅନୁସାରେ ପାଳନ କରାଯିବ ଆଉ।
ଆଜ୍ଞା ଆପଣ ମ୍ୟାଡାାମ ଓଡିଆରେ ସବୁ ତ ମାସ କହିପାରିବେ ଆପଣ?
ଆଜ୍ଞା।
ତ ଟିକେ କହିଦେଲେ ଆମେ ବି ଟିକେ ଆପଣଙ୍କ ମାନେ ଜଣାପଡୁ ଟିକେ ଆମେ ବି ଶୁଣି ଖୁସି ହବୁ ଟିକେ କାହିଁକି ନା ଆମକୁ ଆସେନି ନା।
ବୈଶାଖ, ଜ୍ୟେଷ୍ଠ, ଆଷାଢ ଭାଦ୍ରବ, ଆଷିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲଗୁନ, ଚୈତ୍ର, ବୈଶାଖଥ ଷ୍ଟାର୍ଟିଂ ଆଉ
ଆଜ୍ଞା ମ୍ୟାଡ଼ାମ ଧନ୍ୟବାଦ।
ଆଜ୍ଞା।
ଆପଣ ମ୍ୟାଡାମ ବହୁତ ନଲେଜ ଆପଣଙ୍କ ପାଖରେ ଅଛି ଆପଣ ଏତେ ଭଲ ପାଠ ପଢିଛନ୍ତି।
ହଁ ମାତ୍ର ପାଇଁ ମାସ ପଚାରିଛନ୍ତି ଏଥିରେ କଣ ନଲେଜ ଦେଖାହୁଏ?
ଏଇ ଆଜିକାଲିକା ପିଲା ଅଛନ୍ତି ସେଇ ଛଅଟା ମାସ ବି ଜାଣିନାହାନ୍ତି।
ହଁ ଥିବେ ଏମିତି ବହୁତ ଆଜିକାଲି ଯୋଉ ଡିଜିଟାଲ ଛୁଆ ସବୁ ଡିଜିଟାଲ ମାନେ ଉଁ ଆମର ଯୋଉ ସୋସିଆଲ ମିଡିଆରେ ସବୁ ଶିଖ ଶିଖଉଛନ୍ତି ନା ଏସବୁ ଆଉ ଦଶ ବାର ତିଥି ଏସବୁ ଆଉ ମନେ ରଖିବେନି।
ଆଜ୍ଞା। ଆଉ ମ୍ୟାଡାମ ଆପଣଙ୍କ ଆଡେ ପାଣିପାଗ କେମିତି ଏବେ ଚାଲିଛି ମାନେ ବର୍ଷା ଜୋର ନା ଖରା ହଉଛି?
ନାଇଁ ଏବେ ତ ବର୍ଷା ଚାଲିଛି କହିବାକୁ ଗଲେ।
ଆଚ୍ଛା ତ ବର୍ଷା କଣ ମାନେ ଲଘୁଚାପ ଭଳିଆ ହଉଛି ନା କଣ?
ହଁ ସେମିତି ହଉଛି।
ହଁ
ଏଇନା ତ ବର୍ତ୍ତମାନ ଲାଗିକି ରହିବ ବର୍ଷା ରଥଯାତ୍ରା ଯାଏଁ।
ହଁ କାହିଁକି ନା ମଝିରେ ମଝିରେ କାଳ ବୈଶାଖ ଯୋଉ ସିଏ ବି ପଳେଇ ଆସେ।
ଆଜ୍ଞା।
ଆଉ ଆପଣ କୁଆଡ଼େ ସବୁ ଯାଇଥିଲେ ବୁଲିବାକୁ?
ଆମେ ତ ଏଠି ସବୁଆଡେ ବୁଲୁଛୁ ଆମେ କଳିଙ୍ଗ ବିହାର ଯାଇଥିଲୁ ଉତ୍କଳ ବିହାର ଯାଇଥିଲୁ ଜୟଦେବ ବାଟିକା ଯାଇଥିଲୁ। ଆଉ ନନ୍ଦନ ଗାନନ ବି ଏବେ ରିସେଣ୍ଟ ବୁଲିକି ଆଇଥିଲୁ ଆଣ୍ଡେଲା ଯାଇଥିଲୁ ଗାଧୋଇବା ପାଇଁ।
ପୁଅ ପିଲା ତ ଆଉ ଯୁଆଡେ ଇଚ୍ଛା ସିଆଡେ ପଳେଇବ।
ଆଜ୍ଞା।
ଆଉ ଝିଅପିଲା କଣ ଯାଇ ପ୍ରଥମେ ପରମିସନ ତାପରେ କେହି ଜଣେ ନେଇକି ଯିବ ନା ନାଇଁ।
ସେଥିରେ ମ୍ୟାଡାମ କଣ ଅଛି ଆପଣ ଜାଣିଥିବେ ଯେମିତି କିି ପ୍ରଥମ ଥର ଯିଏ ଚନ୍ଦ୍ରରେ ପାଦ ଦେଇଥିଲେ ତାଙ୍କର ସିଏ ବି ଜଣେ ଝିଅ ଥିଲେ ପୁଅ ନଥିଲେ। ଆଉ ତ ଆପଣ ଚନ୍ଦ୍ରକୁ କାହିଁ ଗଲେନି?
ହଁ ହଁ ଚନ୍ଦ୍ରକୁ ମୋର ଏତେ ଟ୍ୟାଲେଣ୍ଟ ନାହିଁ ଚନ୍ଦ୍ରକୁ ଯିବି।
ହଁ ଠିକ ଅଛି ଯଦି ଚନ୍ଦ୍ରକୁ ନଗଲ ନାହିଁ ଇଏ ତାରା ଯଣ୍ଟ ଯାଇପାରିଥାନ୍ତେ।
ନାଇଁ ହୋ ସେମିତି ମୋର ହବନି ସେ ସାଇଣ୍ଟିଷ୍ଟ ମାନେ ଯିବ
ଆ
ସେମତି ଖାଲି କହିଦେଲେ କିଏ ଯାଇପାରିବେ ନାହିଁ ସେଥିପାଇଁ ବହୁତ ପରିଶ୍ରମ ଆଉ ଚେଷ୍ଟା କରିବାକୁ ପଡିବ। ଆଉ ବିନା ସ୍ବପ୍ନ ବିନା ପରିଶ୍ରମରେ କିଛି ହେଇପାରିବନି। ଆଜ୍ଞା।
ହେଲେ ଆଉ ଆପଣଙ୍କ କଟକରେ ଯୋଉ ପ୍ରସିଦ୍ଧ ଦହିବରା ଅଛି, ଆପଣ ଖାଇଛନ୍ତି କେବେ?
ନା ଖାଇନି ବଟ୍ ଖାଇବାକୁ ଇଚ୍ଛା ଅଛି।
ହଉ ଠିକ ଅଛି ଆପଣଙ୍କ ସ୍ୱାମୀ ତ ଅଛନ୍ତି, ତାଙ୍କୁ କହିବେ ସେ ଖୁଆଇଦେବେ ଆପଣଙ୍କୁ। ହଉ ଆଜ୍ଞା ମ୍ୟାଡ଼ାମ ତ ମୋର କିଛି କାମ ଅଛି, ତ ଥ୍ୟାଙ୍କ ୟୁ ମୁଁ ଏବେ ଫୋନ ରଖୁଛି ମୋର ଟିକେ ଯାଉଛି ଆଉ।
ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ।